ହଁ ମ୍ୟାଡ଼ାମ୍ ନମସ୍କାର।
ଆଜ୍ଞା ସାର୍ କୁହନ୍ତୁ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଥିଲେ?
ଏଇଠି ଟିକେ ପୁଅକୁ ପଢଉଥିଲି ଆଉ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ପୁଅ ଆପଣଙ୍କର କୋଉ କ୍ଲାସରେ ପଢୁଛି?
ପୁଅ ମୋର ଏବେ ମଣ୍ଟେଶ୍ଵରୀ ଟୁୁ ରେ ପଢୁଛି।
ଆଚ୍ଛା।
ଆଜ୍ଞା। ହୁଁ।
ଆଉ ଆଜି ତ ସଜବାଜ। କାଲିକି ରଜ କଣ ସବୁ? ଆପଣ ସବୁ ତାଲିକା କରିଛନ୍ତି, କଣ କରିବେ?
କାଲି ତ ରଜ ଅଛି ତ ସେଥିପାଇଁ ଆମେ ପୋଡ ପିଠାର ପ୍ରିପାରେସନ କରିଚୁ, ଯେହେତୁ କାଲି ଆଉ ପୋଡି ହବନି। ତ ଆଜି ପ୍ରିପାରେସନ ହେଇଯାଇଛି ପୋଡପିଠାର। କାଲି କି ସେଟା ହେଇଯାଇଥିବ। ଫାଇନାଲ ହେଇଯାଇ ଥିବ କାଲି ସକାଳୁ ଖିଆ ହବ ଏବେ ଖାଲି ତାକୁ ପ୍ରିପାର୍ କରିକି ତାକୁ ବସା ହେଲା ଖାଲି।
କଣ ପୋଡ ପିଠା କଣ ମାଡ଼ମ ପୋଡ଼ପିଠା କଣ ବନେଇବେ କେମିତି କଣ ବନେଇବେ, କେମିତି ଟିକେ କହିବେ ସେ ଟିକେ ସେ ବିଷୟରେ।
ପୋଡ ପିଠା ଆମର ବେଶୀ ଆଜିକାଲି ଅରୁଆ ଚାଉଳ ଅରୁଆ ଚାଉଳ ରେ ହିଁ ବନାଯାଏ।
ଆ
ତ ସେଇଟାକୁ କଣ କରାଯାଏ ନା, ଅରୁଆ ଚାଉଳକୁ ଫାଷ୍ଟ ଧୁଆ ହେଇକି ତାକୁ ଟିକେ ଶୁଖେଇଦେବେ। ହାଲ୍କା ଶୁଖେ଼ଇ ସାରିଲା ପରେ ତାକୁ ଟିକେ ଉଁ ଟିକେ ଶୁଖି ଆସିଲା ପରେ ତାକୁ ସେଇଠୁ ପୁଣି ଗ୍ରାଇଣ୍ଡିଙ୍ଗ କରିଦେବେ ତାକୁ। ଗ୍ରାଇଣ୍ଡିଙ୍ଗ୍ କଲା ପରେ ସେ ଯୋଉ ଚୁନା ଟା ହେଇଯିବ। ସେଇ ଚୁନା କୁ ଆମର କଣ କରାଯିବ ନା ଗୁଡରେ ତାକୁ ଇଏ କରାଯିବ, ମାନେ ମିକ୍ସ କରା ହେଇକି ସେଇଟା ଗୋଟେ ଇଏ ବନିବ। ଯେମିତି କିି ଗୁଡ, ତା ସହିତ ଡ୍ରାଇ ଫ୍ରୁଟସ ବି ପକେଇ ପାରିବେ ନଡିଆ ବି ପକେଇ ପକେଇ ପାରିବେ, ଆପଣ ଛେନା ବି ପକେଇ ପାରିବେ ସବୁ ଜିନିଷ ପକେଇ ପାରିବେ।
ଆଜ୍ଞା
ଆ ସବୁ ଜିନିଷ ପକେଇକି ତାକୁ ଗୋଟେ ଆମର ଯେମିତି କୁହନ୍ତିନି ପ୍ରୋସେସ୍ ହେଲା ଭଳି ତାକୁ ଟିକେ ମିକ୍ସ କରିକି ତାକୁ ଟିକେ କିଛି ସମୟ ରଖି ସାରିଲା ପରେ ତାପରେ ଆମର କଣ କରିବା ନା ତାକୁ ଚୁଲିରେ ତାୱା ହଉ କିମ୍ବା କଡେଇ ହଉ। ମାନେ ଏମିତି କିଛି ଜାଗା ଯୋଉଥିରେ କି ପୋଡି ହବ ଅଧିକ ସମୟ ପୋଡି ହେଇ ପାରିବ ତା ଦିରେ ଆପଣ ବାଲି ଦେଇପାରିବେ ବାଲି ଦେଇକି ତାକୁ ଗୋଟେ ପତ୍ରରେ କଦଳୀ ପତ୍ରରେ ରଖିକି ତାକୁ ପୋଡିବାକୁ ଦେବେ ଗୋଟା ରାତି ଏମିତି ତାକୁ ରଖାଯିବ ତା ଉପରେ ବି ଟିକେ ନିଆଁ ଯୋଉ ଇଏଟା ସେଇଟାକୁ ଟିକେ ଦେଇଦେବେ ସେମିତି ହୁଏ ଆଉ
ବଳ ଉୁଡ଼କୁ ମୁଁ ଶୁଣିଥିଲି କ୍ଷୀର ଦେଇକିରି କଣ ପୋଡ ପିଠା କରୁଛନ୍ତି ଆପଣ ଜାଣିଛନ୍ତି କ୍ଷୀର ଦେଇକି କଣ କେ ପୋଡା ପିଠା ହୁଏ।
କ୍ଷୀର ଦେଇକି ତ ପୋଡପିଠା କରନ୍ତି ମୋର ନଣନ୍ଦ କରନ୍ତି କ୍ଷୀର ଦେଇକି ପୋଡପିଠା। କିନ୍ତୁ ସେଇ ପ୍ରୋସେସ ରେ ହବ ଆମର ଯୋଉ ଗୁଡ ଦିଆ ଯାଉଛି। ସେଇ ପ୍ରୋସେସ ରେ ହବ ତା ସହିତ କଣ ହବ ନା କ୍ଷୀର ଦିଆ ହେଇକି ତାକୁ ଟିକେ ମିକ୍ସ ହବ। କ୍ଷୀର ଦିଆ ହେଇକି ହେଲେ ସେଇଟା ସେମ ପ୍ରସେସ କିନ୍ତୁ ସେଟା ଯେହେତୁ କ୍ଷୀର ଦିଆହବ ଟିକେ ସେଥିପାଇଁ ଟିକେ ଆମର ହଁ କ୍ଷୀର ପୋଡ ପଠା ବୋଲି କୁହନ୍ତି ଆଉ।
ଆଜ୍ଞା ମ୍ୟାଡାମ ଆପଣ ଯୋଉ ରଜ ଯୋଉ ଆସିଚି ରଜରେ ଆପଣ ସେପଟରେ ସାଂସ୍କୃତିକ ପ୍ର ମାନେ କିଛି କାର୍ଯ୍ୟକ୍ରମ
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ଆମର ଏଠି ହଁ ଆମର ଏଠି। ସେଠି ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମହୋତ୍ସବ ଗୋଟେ ହଉଛି। ଆମରି ଗାଁ ରେ ହଉଛି ତ ଆମର ଗାଁ ପାଖରେ କିିନି ସେଠି ହଉଛି ଆଉ ଆମର ଯେମିତି ଗାଁ ଘରେ ଯେମିତି ଠାକୁରଣୀ ଥାନ୍ତି ପ୍ରତ୍ୟେକଟି ଗାଁ ରେ ତ ଆମ ଗ୍ରାମରେ ଦେବୀ ଉଁ ଗ୍ରାମ ଦେବତୀ ଯୋଉ ଅଛନ୍ତି ତାଙ୍କ ପାଖରେ। ହଉଛି ମାନେ ସେଇ ପଡିଆ ଗୋଟେ ଅଛି ସେଇ ପଡିଆରେ ଆମର ରଜ ମହୋତ୍ସବ ପାଳନ କରାଯାଉଛି। ସେଠି ମାନେ ତିନି ଦିନ ଏଇଖିଣା ହବ। ଆଉ ସେଠି ଆମର ଦୋଳି ଲାଗିବ ବିଭିନ୍ନ ପ୍ରକାର ପି ପିଠା ଯୋଉମାନେ ସବୁ କରିଥିବେ ସେମାନେ ସବୁ ଆଣିବେ ଆଉ
ହୁଁ।
ପାନ ରହିବ ବିଶେଷ କରି ପାନ ତ ରଜ ପାନ ନିହାତି ରହିବ। ଆଉ ଛୋଟ ପିଲାଙ୍କ ବାଇଁ ପାଇଁ ଅଲଗା ସବୁ ଖେଳନା ବି ଅଛି। ତ ଏଇଭଳି। ଭାବରେ ସମସ୍ତେ ଆମର ଗାଁ ର ମାନେ ଯୋଉ ରିଲେଟିଭ ସବୁ ଆସିଥିବେ ଝିଅ ବୋହୁ। ସେଠି ସମସ୍ତେ ଏଞ୍ଜୟ କରନ୍ତି।
ଆଚ୍ଛା ଆଛା ମ୍ୟାଡାମ ମୁଁ କହୁଥିଲି କଣ କି? ନାଇଁ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ କଣ କହିଲେ? ଅଁ ଓଡ଼ିଶୀ ହେଇଗଲା।
ହଁ ହଁ ହଁ ସେମିତି ବି ଆମର ରାତିରେ। ବ୍ୟବସ୍ଥା ଅଛି ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୁଏ। ଆଉ ଯେମିତି ଆମର ଓଡିଶୀ ହେଲା ବା ଆମର କୌଣସି ପ୍ରକାର ଆକ୍ଟିଂ ହେଲା। ବା ଆମର ଡ୍ୟାନ୍ସ ହେଲା ନୃତ୍ୟ ହେଲା ତ ଏସବୁ ଜିନିଷ। ଆମର ସନ୍ଧ୍ୟାବେଳେ। ଆମର ସେଠି ଗୋଟେ ଷ୍ଟେଜ ହେଇକି ସେଠି ବି ଗୋଟେ ପ୍ରୋଗ୍ରାମ କରାଯାଏ। ଆଉ ସମସ୍ତେ ଯାଆନ୍ତି ଦେଖିବାକୁ। କିନ୍ତୁ ମୋ ସ୍ଵାମୀ ଯେହେତୁ ଏସବୁ ଜିନିଷ ଟିକେ। ମାନେ ଏତେ ଇଏ କରନ୍ତିନି ସେଥିପାଇଁ ମୁଁ ଯାଏନି। କିନ୍ତୁ ସମସ୍ତେ ଯାଆନ୍ତି ଦେଖିବା ପାଇଁ। ନାଇଁ ମୁଁ କେବେ ସୁଯୋଗ ପାଇନି ଯେହେତୁ କିନ୍ତୁ ମୁଁ ଯେତିକି ଭିଡିଓ ମାଧ୍ୟମରେ ଦେଖି
ନାଇଁ ଆପଣଙ୍କର ଇଚ୍ଛା ହୁଏ ଯିବାକୁ ସେଠିକି ଦେଖିବାକୁ।
ଆଜ୍ଞା ଇଚ୍ଛା ତ ଥାଏ କିନ୍ତୁ ବେଳେ ବେଳେ ବହୁତ କିଛି ଇଚ୍ଛା ଥାଏ ଯୋଉଟା କି ପୂରଣ ହେଇପାରେନି। ଆଉ ସେମିତି ଭାବିକି ରହିଯାଏ ଯେହେତୁ ଏଇଟା ଶାଶୁଘର ନା ତ। ଆମକୁ ବି ସେଇଭଳି ଭାବରେ ଯେହେତୁ ମୁଁ ଗୋଟେ ବୋହୂ ବୋ ହୁଁ ଭଳିଆ ଚଳିବା ପାଇଁ ପଡେ ବେଳେ ବେଳେ।
ଆଜ୍ଞା ଆଜ୍ଞା। ଆଚ୍ଛା।
ଆଜ୍ଞା।
ଯାହା ହଉ ଗୋଟେ ଭଲ ହଁ କଣ କୁହନ୍ତୁ।
ଆପଣ ଏବେ କଣ କରୁଥିଲେ।
ନାଇଁ ମୁଁ ତ ଏବେ ଏଁ ଘରେ ଥିଲି ଆସିକି। ଆଉ ବ୍ୟସ୍ତ ଟିକେ ପିଲାମାନଙ୍କ ପାଖେରେ ଥିଲି ବ୍ୟସ୍ତ ଥିଲି ଆଉ।
ଆଜ୍ଞା ଆପଣ ରଜରେ କଣ କରୁଛନ୍ତି।
ନାଇଁ ରଜ ଆଉ କଣ ଆମର ଆଉ ରଜ କଣ।
ହୁଁ।
ଏ ଘରେ ପିଠାପଣା ଏଇ ସବୁ ଖିଆ ଏଇ ସବୁ ଆଉ। ନନ ଭେଜ ଦିନରେ ଟିକେ ଆଇଁଷ ଦିନରେ ଆଇଁଷ ଟିକେ ଆଉ। ପିଠା ପଣା ଟିକେ ଏଇ ସବୁ ଖାଇକି। ସେଇ ସେମ ସବୁବେଳେ ସବୁଦିନ ଭଳି ଆମର ଏଇ। ଦିଅ ଆଉ ଆମ।
ଆଛା ଆପଣ ହୁ ଆପଣଙ୍କ ଘର ପାଖରେ ସେମିତି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏନି ମାନେ ରଜରେ ସେମତି କିଛି
ହଁ ଆମ ଘର ପାଖରେ ବି ସେମିତି ରଜ ମଉଜ ହୁଏ ଏଠି ଗାଁ ପିଲାମାନୋ ସବୁ ପାର୍ଟିସିପେଟ କରିକି ସବୁ ସେମାନେ ସବୁ ଭାଗ ନେଇକି ନାଚନ୍ତି
ହୁଁ
ସେମିତି ବି ହୁଏ
ଆଚ୍ଛା ଆଚ୍ଛା ଆପଣଙ୍କ ଘରେ ପିଠା ଆପଣଙ୍କ ହଁ ଘରେ ପିଠା ଆଉ ପିଠା ପଣା ସବୁ ଜିନିଷ ହୁଏ
ହଁ ଆମ ଘରେ ପିଠା ବି ସବୁ ସବୁ ପ୍ରକାରର ପିଠା ହୁଏ
ହୁଁ ଆପଣ କୋଉ ପିଠା ଖାଇବାକୁ ଭଲ ପାଆନ୍ତି
ଯିଏ ଧର୍ମ ପତ୍ନୀ ଅଛନ୍ତି ସିଏ ସବୁ ଜାଣିଛନ୍ତି ସବୁ ପ୍ରକାରର ପିଠା ବନେଇବା
ହୁଁ
ସେ ବନେଇକରି ସବୁବେଳେ ରଖନ୍ତି ସବୁବେଳେ ବନେଇକିରି
ହୁଁ
ଖାଉ ଆଉ
ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ଅ ସ୍ତ୍ରୀ କି ତାହେଲେ ବହୁତ ଭଲ ରୋଷେଇ ଆସେ ନା ମାନେ ଏମତି ମାନେ ସେମତି କି ରୋଷେଇ ଉପରେ ନା ନନ ଭେଜ ଉପରେ ନା ଭେଜ ଉପରେ ଆପଣ କଣ ସେମିତି
ନାଇଁ ମୁଁ ଗୋଟାଏ ଗୋଟାଏ ପଦରେ କହିବି ହାତ ତାଙ୍କର ଅନ୍ନପୂର୍ଣ୍ଣା ସବୁ ଭଲ ହୁଏ
ଆଛା ଆଛା
ହଁ ନାଇଁ ସେ ଭଲ ତାଙ୍କର ହାତଟି ଭଲ
ହଁ ଆଚ୍ଛା ଆପଣ ସେତିକି ଭାଗ୍ୟବାନ
ହଁ ସିଏ ବି ପ୍ରକୃତ କଥା
ଆଚ୍ଛା ଆପଣଙ୍କ ତାହେଲେ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି
ରଜରେ ବୁଲାବୁଲି ଆଉ ସେମିତି କିଛି ହଁ ଆଗରୁ ବନ୍ଦୋବସ୍ତ କିଛି ସେମିତ ତ ହେଇନି।
ହୁଁ
ଦେଖିଆ କୁଆଡେ କେମିତି କଣ ହେବ
ଆଛା
ନାଇଁ ଆଜ୍ଞା
ରଜ ସଂକ୍ରାନ୍ତିରେ ଆପଣ ଯାଆନ୍ତି କୌଣସି ଠାକୁର ପାଖକୁ ହେଲା କୌଣସି ଦେବାଦେବୀ ମନ୍ଦିର
ହଁ ହଁ ନିଶ୍ଚିତ ନିଶ୍ଚିତ
ଛୁ କୋଉଠି କି ଆପଣଙ୍କ ଘର ପାଖରେ ସେମିତି କିଛି ଅଛି
ସାରେ ଶିବ ମନ୍ଦିର ଟିକେ ଯାଏ ଆଉ ଦୁର୍ଗା ମା ପାଖକୁ ଟିକେ ଯାଏ
ହୁଁ
ଏତିକି
ଆଛା ଆପଣଙ୍କ ପାଖେ ଘର ପାଖରେ ଦୁର୍ଗା ବି ଅଛନ୍ତି? ଆଛା ମୁଁ ଶୁଣିଥିଲି ଆପଣଙ୍କ ଘର ପାଖରେ ସେମିତି ଅଛି ଅଛନ୍ତି ଦୁର୍ଗା ଯିଏ ଅଛନ୍ତି ସେ ବହୁତ ମାନେ ପ୍ରସିଦ୍ଧ ଠାକୁରାଣୀ ବୋଲି ମୁଁ ଜାଣି
ଉଁ ହଁ ମୁଁ ପ୍ରସିଦ୍ଧ ଠାକୁରାଣୀ ମାନେ ତାଙ୍କର କୋଡିଏଟି କୋଡିଏଟି କୋଡ଼ିଏଟି ଭୁଜା ପାଇଁ ସେ ପ୍ରସିଦ୍ଧ। ଆଉ ସମସ୍ତେ କୁହନ୍ତି ମା ପ୍ରତ୍ୟକ୍ଷ ବୋଲି।
ହୁଁ।
ତ ସେଥିପାଇଁ ଲୋକଙ୍କର ଶ୍ରଦ୍ଧା ଆଉ ଟିକେ ଭକ୍ତିଭାବ ଅଧିକା ଆଉ, ଠାକୁରାଣୀ ପାଇଁ
ଆଚ୍ଛା ଆଚ୍ଛା। ଆଚ୍ଛା ସେଠି ମାଆଙ୍କ ପାଖରେ କଣ ଭୋଗ ହେଇଥାଏ?
ମାଙ୍କ ପାଖରେ ଭୋଗ ଯୋଉଟା ହେଇଥାଏ ଏମିତି ଫଳମୂଳ ଭୋଗ ନେଲେ ତ ହବ। କିନ୍ତୁ ଠାକୁରାଣୀଙ୍କର ଭୋଗ ଯେମିତି ଆପଣ ଯଦି କହିବେ ମୁଁ କିଛି ମିଠେଇ ନେବି ଭୋଗ କରିବି କିଛି ଛେନା ଗଜା ନେବି ଭୋଗ କରିବି, ସେଇଟା କେବଳ ଗୋଟାଏ ଲୋକ ପାଖରୁ ଆସିପାରିବ। ଆଉ ତା ବ୍ୟତୀତ ଦ୍ୱଵିତୀୟ କେହି ଲୋକ ଯଦି ଗଢ଼ିଥିବେ ତାହେଲେ ଠାକୁରାଣୀ ପାଖରେ ଭୋଗ ହବ
ହୁଁ, ସେମିତି ମାନେ ସେମିତି ଜଣେ ବି ବ୍ୟକ୍ତି ଅଛନ୍ତି ଯିଏ କିି କେବଳ ମାନେ ପ୍ରପର ତାଙ୍କରି ପାଖରୁ ହିଁ ଆସେ
ହଁ ହଁ ହଁ କେବଳ ତାଙ୍କରି ପାଖରୁ ହିଁ ବ ବର୍ଷକର ଅଁ ମିଠେଇ ଆଉ ଛେନା ଗଜା ଯାହା ଭୋଗ ହୁଏ। କୁ ଉଖୁଡା ଭୋଗ ହୁଏ ସେଇଟା ଠାକୁରାଣୀଙ୍କର ପ୍ରପର୍ ଜଣେ ଅଛି ସେ ତା ସିଏ ହିଁ କରିକିରି ବିକୁଚି। ପାଇଁ ବିକ୍ରି କରୁଛି କିନ୍ତୁ ଠାକୁରାଣୀଙ୍କର ସେ ସବ ସବୁ ପ୍ରକାର ଭୋଗ ତାରି ପାଖରୁ କିଣିକିରି ଭୋଗ କରାଯାଏ।
ଆଛା। ଆଚ୍ଛା ତାହେଲେ ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମତ୍ ତେ ଆଉ ମୁଁ କେବେ ଚାହିଁବି ମୁଁ ନେଷ୍
ମୋର ଟିକେ ମ୍ୟାଡ଼ାମ ଗୋଟା ବ୍ୟସ୍ତ ଟିକେ ମୁଁ ଟିକେ ରହୁ
ଆଜ୍ଞା ଆଜ୍ଞା।